ହଁ ହଁ କଁ ମନ ଦୁଃଖ ହେଇଚି?
କଁ କାଲି କ କାମ କଟି ଯାଉଛି ମୋର ଆଉ।
ହେ ହେ।
ଆଉ ଦିଟା କଟି ସାରିଲାଣି କାମ ଭାରି ଖରାପ ଲାଗୁଛି।
ହଁ ହଉ ନୂଆ କାମ ଖୋଜ କାମ କଣ ଅଭାବ କେତେ କାମ ପଡିଛି।
ହଁ।
ଆଉ ମୁଁ କଣ କଲିି କଣ ସୁଗାର ଫୁଗାର ହେଇଯାଇଥିଲା ତମକୁ।
ହଁ ସୁଗାର ଟିକେ ବଢି ଯାଇଛି ଦେହ ହଁ ଟିକେ। ସୁଗାର ନାଇ ନେ। ସୁଗାର ନୁହେଁ ପାଣି ବି ଟିକେ ଅଧିକ ପିଆ ହଉଛି ତା ତିନି ଲିଟର ସାଢେ ତିନି ଲିଟର।
ହଁ ହଁ ସେ କଣ କି ଆମର ଏବେ ତ, ଏବେ ତ ସବୁ ମେସିନ୍ ଫେସିନ ବାହାରିଗଲାଣି। ଆମ ସମୟରେ ମାନେ ଧର କାହାକୁ ହେଲା କି ମଧୁମେହ ଘେରିକା କିଛି ରୋଗ କେମିତି ହେଲା ଜାଣୁଥିଲେ କେମତି ଜାଣିଚ?
କେମତି?
ମାନେ ଧର ଗୋଟେ ଲୋକ ଟା ଗୋଟେ ଜାଗାରେ ପରିସ୍ରା କରିକି ଆଇଲା। ଆସିଲା। ତାର କିଛି ସମୟ ତବେ ଅପେକ୍ଷା କରିକି ପୁଣି ସେ ଜାଗାକୁ ଯିବ। ଯଦି ଦେଖିଲା କି ସେଇ ଜାଗାରେ ପିମ୍ପୁଡି କି ଜନ୍ଦା ଫନ୍ଦା ସେ ଜାଗାରେ ବୁଲୁଛନ୍ତି। ହେଲା ତ ଶି ଶି ଟୁ ଜାଣିଦବ କି ନାଇଁ ଲୋକଟାକୁ ମଧୁମେହ ହେଇଛି। କାରଣ ସେଥିରେ ମିଠା ଅଂଶ ରହେ ନା।
ଉଁ।
ହୁଁ, ତ ଏମିତି ଆଗରୁ ମାପୁଥିଲେ।
ଆଉ ତମର ପଢାପଢି କୋଉ ଯାଏଁ ଚାଲିଛି, ପ୍ଲସ୍ ଥୀରି ସରିଲାଣି?
ପଢା ପଢି କାଲି ତ ଗୋଟେ ଫର୍ମ ପକେଇଲି ଏନ ସି ଟି ର। ମୁଁ ବୁଝିପାରୁିନି ଏଥରକ ଏନ୍ ସି ଡି ଏଡ୍ ପାଇଁ।
ବି ଇ ଡି ପାଇଁ ତମେ କେତେଥର ଦଉଛ ଥରେ ବା ଦେଇଥିଲ କଣ ତମର ରହିଥିଲା ଅଢେଇଶ।
ଆଜ୍ଞା ମାନେ ଏଥରକ ଏଇ ଯୋଉ ଆମର ଯୋଉ ରାଷ୍ଟ୍ରୀୟ ପରୀକ୍ଷା ଅଥରିଟି ନା ଏ ନ୍ଟି ଏ।
ଅଁ।
ହେଲା, ସେ ସେମାନେ ଏଥରକ ବେଇମାନି କରିଛନ୍ତି ଆମ ସହିତ।
ସେ ତ ସମସ୍ତଙ୍କ ସହ କରୁଛନ୍ତି ଯେଇ ନିଇଟି ସମସ୍ତଙ୍କ ସହ।
ସେମାନେ ଥରୁ ଟେ ପରୀକ୍ଷା ପାଇଁ ତମେ ପଇସା ନେଲ। ପରୀକ୍ଷା ଦବା ପାଇଁ ଆଉ ଗୋଟେ କଲେଜ ରେ ପକେଇବା ପାଇଁ ତମେ ପଇସା ନେଲ। ତାପରେ ନା କଲେଜରେ ଆମେ ପକେଇବୁ ପୁଣି ପଇସା ଦବୁ। କି କଥା ଆମେ ଏତେ ପଇସା କାଇଁ ଦବୁ ଆଁ? ଆମେ ତ ଧର ଦିଥର ପଇସା ଦଉଥିଲୁ ଥରେ ଫର୍ମ ପକେଇବା ପାଇଁ ଥରେ କଲେଜ ରେ ଆଡମିସନ କରିବା ପାଇଁ। ତମେ ପ ମାନେ ଯୋଉ ଆମର ସିଲେକ୍ସନ ପୂର୍ବରୁ ଯୋଉ ପରୀକ୍ଷା ହଏ ସେଥିରେ ପଇସା ଦବୁ। ସିଲେକ୍ସନ ହେଇସାରିଲା ପରେ ପୁଣି ପଇସା ଦବୁ ପୁଣି କଲେଜରେ ପଇସା ଏତେ ପଇସା କିଏ ଦବ?
ଯୋଉ ନିଟ ବିଡ଼ି ଟେଷ୍ଟ ହେଲା ସେଥିରେ ବି କଣ ଲୋକ କହୁଚନ୍ତି ଟେଲିଗ୍ରାମ ରେ ପେପର ଲିକ୍ ହେଇଯାଇଚି ଏଇଟା ହେଯାଇଚି। ସେଇଟା ସାଟା ସତ କଥା।
ହଁ ପେପର କଣ ହେଇଚି କି ଲିକ କରିବା କି ତେମେ ଯଦି ଭାବୁଚ ଟେଲିଗ୍ରାମ କୁ ବନ୍ଦ କରି ଆମେ ପେପର ଲିକ ରୁ ବଞ୍ଚିଯିବୁ। ସେଇଟା କଦାପି ହେଇପାରିବନି ଲୋକମାନେ ସେମାନେ ଚାହୁଁଚନ୍ତି ଯେ ଦି ପଇସା କମେଇବାକୁ ସେମାନେ ଯୋଉ ମାଧ୍ୟମରେମେଇଦବେ। ତମେ ଟେଲିଗ୍ରାମ ବନ୍ଦ କରିଦେଲ ସେମାନେ ଆମର ଏଇ ଯୋଉ ଦେଖା ସାକ୍ଷାତରେ କାହାଠାରୁ ମାଗି ନେଇଯିବେ। ନହେଲେ ସେଇ ଟେଲିଗ୍ରାମ ରେ ଅଲଗା ଜଏନ କରିକି ତମଟରୁ ଦେଇଦେବେ ଶୀତରେ କଣ ଅଛି। ତମେ ଆ
ତୁମେ ସିଷ୍ଟମ୍ କରିପାରିବ।
ସେଇ କଥା ଆମ ଇଣ୍ଡିଆରେ ଲୋକମାନଙ୍କର ବୁଦ୍ଧି କିଛି କମ ନାହିଁ। ସମସ୍ତ ଙ୍କର ବହୁତ ବୁଦ୍ଧି ଅଛନ୍ତି। ତେମେ ନିଜକୁ ସିଆଣଆ ଭାବିଲେ ସେଇ କଥା ନିଜକୁ ସିଆଣିଆ ଭାବିଲେ ମାନେ ଲୋକ ତମକୁ କଞ୍ଚା ଗିଳିଯିବେ। ତୁ ନିଜେ ଦେଖୁନୁ କୁନୁକୁୁ ଆମେ କଣ ଭାବୁଚେ ବୋକାଟା ବୋଲି। କୁନୁ କଥାବାର୍ତ୍ତା କରି କାମ ଖୋଜି କାମ ଆରମ୍ଭ କରି କେତେ କଣ କରିସାରିଲା ଆମେ
ତୁମେ କାମ ପରେ ତାଙ୍କ ସହ କଥା ହେଇଚ?
ନାଇଁ ମୁଁ ତାଙ୍କ ସହିତ କିଛି କଥା ହେଇନି ମର ତ ଘନିଷ୍ଠ ମିତ ତ୍ର ଜନ୍ମଯୟ ସହିତ କିଛିଟା କଥା ହେଇଚି ଆଉ ଏମିତି କଥା ଆଉ।
ଜନ୍ମୟ ଚ କେତେ କଥା ହେଇଚ?
ଏତେ ନହିଁ ଏମିତି ଆଉ କିଛିଟା ଆଉ।
ଓ ହୁଁ।
ଆଉ ତମେ ଆଉ କଣ ପାଠଶାଠ କଣ ପଢୁଚ ଏଇନା?
ଏନେ ତ ମୋର ପ୍ଲସ୍ ଟୁ ସରିବା ଉପରେ ଆଉ।
ଉଁ ହୁଁ। ଆରେ ମୁଁ ଭାବୁଛି ହାତୀ ଉପରେ କିଏ ବଇଚୁ?
ନାଇଁ ନାଇଁ ମୁଁ ଓଟୋ ଉପରେ ବଇଚି। ଏ ଘୋଡା ଉପରେ ବଇଚି। ହାତୀ ଉପରେ ମୁଁ କାଇଁ ବସିବି
ଓଟ ଉପରେ ବଇଚୁ କୋଉଠି ବଇଚୁ ଏଇ ଆମ ସମୁଦ୍ର କୂଳ ପୁରୀ? କେତେ ଟଙ୍କା ନଲା ପଚାଶ ଟଙ୍କା?
ଏଇ ପଚାଶ ଷାଠିଏ ସତୁରି ଏମିତି ନିଏ ଆଉ ଡିପେଣ୍ଡ କରେ
ଭାଇ ବଉଣୀ ଦି ଜଣ ବଇଥିବ?
ଏକଲା ବସିଚି ଦି ଜଣ ବସିଚି କେତେ ଜଣ
ଅ ଘୋଡା କୋଉଠି ବସିଲୁ?
ଘୋଡ଼ା ବି ସେଇଠି।
ଉଁ ସେଠି ଘୋଡା କାଇଁ ସେଟି ତ ଖାଲି ଓଟ।
ତମେ ଦେଖିନ ଆ ଘୋଡ଼ା ବି ବୁଲିଲେଣି ଏବେ।
ଓଁ ହୋ। ମୁଁ ଛୁଆ ଟା ହେଇଥିଲି ପାଖାପାଖି ସେଇ ତିନି ବର୍ଷ କି ଚାରି ବର୍ଷ ମତେ ହେଇଥିଲା ଆମ ଗାଁ କୁ ଗୋଟେ ହାତୀ ଆଇଥିଲା।
ହୁଁ।
ସେତେବେଳେ ସେ ଯୋଉ ହାତୀ ଯିଏ ଚଲାନ୍ତି ତାଙ୍କୁ ମାହୁନ୍ତ କୁହନ୍ତି ମାହୁନ୍ତ।
ହଁ ମାହୁ ତ ମୁଁ ଜାଣିଛି।
ହଁ ତ ସେତେବେଳେ ସେ ପଇସା ନିଅନ୍ତି ନି ଧାନ ନିଅନ୍ତି। ହେଲା ମୋ ବୁଢୀ ମା ପଞ୍ଚିଥିଲା ସେତେବେଳେ ସିଏ ଧାନ ଦେଇକି ମ ତ ତା ଉପରେ ବସେଇଥିଲା ସେ ହାତୀ ଉପରେ। ମୋର ଏପନ୍ତ ମନ ଅଛି। ଏ ମଜା ଲାଗିଥିଲା। ଏଇନା ବସିଲା ଅଳୁ ଡର ଲାଗିବ ହେତେବେଳେ ଛୋଟ ଛୁଆ ନା ଏତେ ଡର ଫର କିଛି ଜଣା ନଥିଲା ବ ପଇଲି ମଜା ଲାଗିଲା। ଆଉ ଆମର ସେପଟେ ବିଶ୍ଵାସ କରନ୍ତି ଯଦି ହାତୀ ପୁରା ତଳେ ଗଳିଗଲୁ ଯେ ତା ଗୋଡ଼ ତଳେ। ତାହେଲେ ତୁ ଡେଙ୍ଗା ହେଇଯିବୁ। ମୁଁ କହୁଛି ତମେ ଥରେ ଟ୍ରାଏ କରିକି ଦେଖ ତମର ହାଇଟ ଟା ବଢିଯିବ। କୋଉଠି ଯଦି ହାତୀ ଭାତି ଥିବ ଟିକେ ଗଡିଯିବ। ତା ପୁରା ତଳେ ଗଳିଗଲେ ତମ ହାଇଟା ବି ବଢିଯିବ। ମାନନ୍ତି ପୁରୁଣା ପରମ୍ପରାଗୁରାକୁ ମାନିବା ଭଲ କଥା।
ଏଇଡା ସବୁ ମିଥ୍ୟା କଥା।
ନାଇଁ ମିଥ୍ୟା କଥା ନାଇଁ ମିଥ୍ୟା କଥା ଏଥିପାଇଁ ନାଗୁଛି କାରଣ ତେମେ ସେରା ଦେଖିନ କି ଜାଣିନ ଲୋକ କହୁଛନ୍ତି ମାନେ କିଛି ତ ଗୋଟେ ଲଜିକ୍ ଥିବ ନା? ଏଇଟା ମନେ ରଖ ବିନା ନିଆଁରେ ଧୂଆଁ ଭାରେନି। ତ କିଛି ଗୋଟେ ତା ଭିତରେ ଗୋଟେ ଅଧୁରା ସତ ଗୋଟେ ଲୁଚିକି ରହିଥିବ ରହସ୍ୟ।
ଥାଇପାରେ?
ସେଇ କଥା ଆଜି ଖରାବେଳେ କଣ ଖାଇଥିଲୁ?
ଆଜି ସେଇ ଭାତ ଡାଲ ଆମର ଆଜି ଆକ୍ଚୁଆଲି ଉଁ ଦେଶି ଅଣ୍ଡା ଆସିଥିଲା।
ଦେଶୀ ଅଣ୍ଡା ଓହୋ ସେ ଚାହା ପତିରେ ବୁଡା ହେଇକି ସେ ଯୋଉ ଧଳା ଅଣ୍ଡାକୁ ଚାହାପତିରେ ବୁଡେଇ କି କଲର କରି ଦଉଛନ୍ତି।
ନାଇଁ ନାଇଁ ଦେଶୀ ଅଣ୍ଡା ଆଇଥିଲା ଛୋଟ ଛୋଟ ପୁରା। ନା ନା ତମେ ଜାଣିନ ନର୍ମାଲ ଅଣ୍ଡା ଗୁଡାକ ଯୋଉ ଆସିକି ବଏଲ୍
ଦେଖେ ଇଏ ହଁ ମୁଁ ଜାଣିଛି ସେଇ ଯୋଉ ବ୍ରଏଲର ଅଣ୍ଡାକୁ ଚାହା ପତି ପାଣିରେ ବୁଡେଇ ଦେଇ ତାକୁ କଲର କରି ତାକୁ ଦେଶୀ ଅଣ୍ଡା କରି ପଇଁତିରିଶ ଟଙ୍କା ଲେଖା ବି ଛନ୍ତି ମୁଁ ବି ଆଣି ଖାଇଛି।
ନା ନା ଦେଶୀ ଅଣ୍ଡା ଯୋଉ ଆ ଦେଶୀ ଅଣ୍ଡା ସାଇଜି ବ୍ରଏଲର ଅଣ୍ଡା ସାଇଜି ଦେଖିଛ ଆଗ।
ହଁ ବ୍ରଏଲର ବି ସାଇଜି ଛୋଟ ଛୋଟ ବି ଆଉଛି। ସେମାନେ ଦେ ତତେ କଣ ଲାଗୁଛି ସେ ଖାଲି ବଡ ବଡ କୁ କଲର କରି ବକୁୁଛନ୍ତି ଛୋଟ ଛୋଟ ବି ଦେଶୀ ଅଣ୍ଡା ଏତେ ପରିମାଣରେ ଯୋଗେଇ ପାରିବେନି ଦେଶୀ ଅଂସର ଦାମ ପର୍ବଳ। ଗୋଟା ଦଶ ଟଙ୍କା ନେଲା।
ହଁ।
ଦେଶୀ ଅଣ୍ଡା କୁ ନାଇଁ। ତମ ଗାଁ ରେ କିଏ ଖାଇଥିଲେ ଦେଶୀ ଅଣ୍ଡା ଦଶ ଟଙ୍କାରେ। ନା ଦେଶୀ ଅଣ୍ଡା ଶହେ ଟଙ୍କାରେ ଗୋଟାଏ ମିଳିବନି ଦଶ ଟଙ୍କାରେ ଅଣ୍ଡା ଆଣି କହୁଛି କଣ ନା ମୁଁ ଦେଶୀ ଅଣ୍ଡା ଖାଇଲି। ସେଇଟା ଚାହାପତି ବାଲା ଅଣ୍ଡା।
ଠକି ଦେଇଛନ୍ତି ବୋଧେ ଆଉ।
ଠକି ଦେଇଛନ୍ତି କଲର କରିଦେଇ ଠକି ଦେଇଛନ୍ତି।
ତାପରେ ଟଷ୍ଟରେ ବି ସେମତି କିଛି ଏତେ ଫରକ ଲାଗିଲାନି।
ହୁଁ।
ଟେଷ୍ଟରେ ବି ତ ଏତେ କିଛି ଲାଗିଲାନି ଅଲଗା।
ସେଇ କଥା ଦେଶୀ ଅଣ୍ଡା ଆକଚୋଲି ଏଇ ଅଣ୍ଡାରା କଣ କି ଏଇଟା କୃତିମ ଉପାୟରେ ତିଆରି ହୋଉଚି। ନା ପ୍ରାକୃତିକ ନୁହଁ ଏଟା କୃତ୍ରିମ ଉପାୟରେ ତିଆରି ହୋଉଚି।
ମୁଁ ଜାଣିଚି ଆର୍ଟିଫିସିଆଲ୍।
ତ ଏପ ସେଇ କଥା ଏତେ ଏତେ ପରିମାଣରେ କଣ ଅଣ୍ଡା ଦେଇପାରିବେ କୁ କୁଡା ଆଉ ଯଦି ଦେଶୀ ଅଣ୍ଡା କୋହୁଚ ତାହଲେ ସେତିକି ପରିମାଣରେ ବାହାରିବନି ନା କୋଉ କୋଚିତି କାଁ ଭାଁ ଦିଟା ପାଞ୍ଚଟା ଚାରଟା ଆଉ ତାକୁ ଯଦି ସେମାନେ ଦଶ ଟଙ୍କା ଲେଖା ବିକିବେ ତାଙ୍କ ଲାଭ କଣ? ସେଟା ବି ଗୋଟେ ଦେଖେ ଦେଶୀ ଅଣ୍ଡା ବିକି ପାରିବେନି ଏଇ ଯାହା କୃତ୍ରିମ ଉପାୟରେ ଅଣ୍ଡା ଆଉଚି ଏଇଗୁରା ସବୁ ଖାଇବେ ଆ ଆ ଇଏ ଅଣ୍ଡାରୁ ମନେ ପଇଲା ଏବେ ତ ଯୋଉ ଆମର ଯୋଉ ଅଙ୍ଗନବାଡି ନାଇଁ ଯୋଉଠି ଛତୁଆ ଗୁଡିକା ମିଳେ
ହୁଁ ସେଠି ତ କଣ ସବୁ ଟି ସବୁ ଟିଚର ମାନେ କଣ ମୁଁ ଶୁଣଥିଲି ସବୁ ଚୋରି କରି ନେଇଯାଉଚନ୍ତି ଅଣ୍ଡା। ଖାଇବେ ବୋଲି ନିଜେ।
ନାଇଁ ଏବେ ଏବେ ତ ସବୁ ଧରା ପଇଲେଣି କିନ୍ତୁ ଏବେ ଯୋଉ ଛୁଆମାନଙ୍କ ପାଇଁ ଗୋଟେ ଭଲ ଯୋଜନା କରୁଚନ୍ତି ସରକାର ଆମ ମାଝି ବାବୁ। କରୁଛନ୍ତି କି ସମସ୍ତଙ୍କୁ ଅଣ୍ଡା ବିରିୟାନୀ ଦିଆହବ ଶନିବାର ଦିନ।
ହୁଁ ନାଇଁ ସେଇଟା ବି ଗୋଟେ ଭଲ କଥା ପିଲା ଏବେକା ଯୁଗର ଏ ଏତେ ଭାତ ଅଣ୍ଡାଝୋଳ ଖାଇବାକୁ ପସନ୍ଦ କରୁନାହାଁନ୍ତି ସିଏ ସେଇ ବିରିୟାନୀ ଟିକେ ମସଲା ମସଲି ଭଲ ବରଂ ପସନ୍ଦ କରୁଛନ୍ତି। ଏଟା ଗୋଟେ ଭଲ ହେଲା ସୁବିଧା ପିଲାଙ୍କ ପାଇଁ।
ହୁଁ ଅଣ୍ଡା ଛୁଆଙ୍କୁ ଦେବେ ଆଉ।
ହୁଁ ଆଉ ପଢାପଢି ତମର କେମତି ଚାଲିଚି କଣ?
ପଢାପଢି
ତମର ସେ ଯୋଉ ବିଇଡି ପରୀକ୍ଷା ଦେଇଥିଲ ତାର କିଛି ରେଜଲ୍ଟ ଆସିଲାନି।
ରେଜଲ୍ଟ ଏତେ ଭାଇ ଭଲ ଆସିନି। ମନ ପସନ୍ଦର ରେଜଲ୍ଟ ଆସିନି।
ଆଚ୍ଛା କୋଉଠି କଣ ସିଲେକ୍ସନ୍ ହେଲାନି?
ସିଲେକ୍ସନ ତ ଆସିବ ଆମର ଅଛି ଦଶ ତାରିଖରେ। ଆଉ ମାନୋ ମୋର ଗୋଟେ ସାଙ୍ଗଟେ ପ୍ଲସ ଥ୍ରୀ ଆଡମିସନ କରୁଚି ଯେ ପଚାରୁଥୁଲା ତମରି କଲେଜରେ କଲେ କେତେ କଣ ପଇସା ଲାଗିବକି ଚାହୁଁ। ସେ ଆଗରୁ ପଢୁଥୁଲା କୋଉଠି କହିଲୁ ଏସ୍ ଟି ଜାଭିୟର ସ୍କୁଲରେ ପ
ହୁଁ।
ତ ଏବେ ଚାହୁଁଚି କି ନାଇଁ ବିଜୟିନୀରେ କରିବ ବିନରେ କଲେ
ବିଜୟିନୀରେ କରିବ ଯଦି ପ୍ରୋବ୍ଲେମ୍ ନାହିଁ କିନ୍ତୁ
ହୁଁ।
ହୁଁ କୋଉ କ୍ଲାସ ପାଇଁ?
ତମରି ସେଇ ମାନେ ପ୍ଲସ୍ ଥ୍ରି
ଉଁହୁଁ ପ୍ଲସଥ୍ରୀ ଓହୋ ପ୍ଲସଥ୍ରୀ ନା? ପ୍ଲସ୍ ଥ୍ରୀ ହେଲେ ଆମର ଜଣେ ଅଛନ୍ତି ଏ ପିଅନ ବୋଲି ଦେବେନ୍ଦ୍ର ପ୍ରଧାନ। ମୋର ଭଲ ସାଙ୍ଗ ବି ହଁ ସେ ଜଣେ ମୋର ଭଲ ସାଙ୍ଗ ବି ହେବେ।
ଓହୋ।
କଥା ହଉଚି ବାକି ଏଇନା ମୋର ଗୋଟେ କଲ୍ ଆସୁଚି ଅଫିସ୍ ରୁ। ତ ମୁଁ ମତେ ଆଉଥରେ ଫୋନ କର କିଛି ସମୟ ଛାଡ଼ିକି ଆଉଥରେ। ତମ ତମ ଆଡୁ କର ମୁଁ ତୁମକୁ କହୁଛି କେମିତି କଣ ପ୍ରୋସିଜର୍ କର ମୋତେ।
ହଁ।
କର।